ହା
ହ୍ୟାଲୋ। ହଁ ହ୍ୟାଲୋ।
ହଁ କଣ କରୁଛ? ନମସ୍କାର, କଣ କରୁଛ?
ନାଇଁ ଏଇ ଖାଇକି ବସିଛି ଆଉ।
ଓହୋ। ଏଇ ଏଇନା ଖାଇବା ସଇଲା, ଏଇ ଆସିକି ବସିଛି ଅପା ଘରେ। ହ୍ୟାଲୋ।
ହଁ, ହଁ, ହଁ। କଣ ହେଇଥିଲା ତମର ଆଜି?
ଆମର ସକାଳୁ ପଖାଳ ସାଙ୍ଗରେ ପୋଇ ଭଜା ହୋଇଥିଲା।
ହଁ।
ସକାଳୁ ପୋଇ ଭଜା ହେଇଥିଲା। ଆଉ ଯେଉଁ ଆମ ସେ ପୁତୁରା ବୋହୂ କରିଥିଲା ଲୁଣି ଶୁଖୁଆ ଭାଜିଥିଲା। ଆଉ କାକୁଡ଼ି, ଏମିତି ଝୋଳ କରି ପଖାଳ ଖାଇଦେଲୁ। ତାପରେ ହେଇ ଗାଧୁଆ ବେଳ ରୋଷେଇ ହଁ ଛୁଇଁ ତରକାରୀ, ଭାତ ମାନେ ମୁଁ କରିଛି। ଆମ ସେ ପତୁରାବୋହୂ ଲୁଣି ଶୁଖୁଆ ଭାଜିଛି, ଆଉ ଗୋଟା କଲରା ଭାଜି ଜିଛି। ଡାଲି କରିଛି ନା ଏଟା ଯୋଉ ଦିଟା ବେଳ ଖାଇବା।
ହୁଁ, ହୁଁ।
ତାର ରୋଷେଇ ତାର ଚାଲିଛି, ମୋର କିନ୍ତୁ ଶଇଲାଣି। ଆଉ ତା ଆମେ ସାଙ୍ଗ ହେଇକି ଖାଉ।
ଓହୋ ସେ ତ ବଢିଆ। ହଁ
ଆଉ।
ସାଙ୍ଗ ହେଇ ଖାଇବା ଟା ବହୁତ ବଢିଆ।
ହଁ ମାନେ କିଛି ତରକାରୀ ପତ୍ର ଏମିତି ନଥି ଥିଲେ‌ ବି ଏଁ ଖାଇ ହେଇଯିବ। ହୁଁ, ମାନେ
ଖାଇବିନି।
ଆଉ କିଛି ନଗେଇକି ହବ ନଥିଲେ ବି ଖାଇ ହେଇଯିବ। ତାପରେ ସାଙ୍ଗ ମେଳା ହେଇକି ଖାଇଲେ ବି ଅଧିକ ଖାଇଦବୁ। ହ କିଛି ଟେନସନ ନଥିବ।
ହଁ ହଁ।
ଆଉ। ହେଉ ମୁଁ ଆସିବି ହେଇ ଏଇ ବିଲୁରୁୁ ଆସିନାହାନ୍ତି ନା। ଆଉ ବର୍ଷା ହଉଛି। ଆଉ ମୁଁ ଘରେ, ଝିଅ ସ୍କୁଲ କୁ ପଳେଇଛି। ଆଉ ଘରେ କେତେ ବସିବି, ଭଲ ଲାଗିଲାନି ପଳେଇ ଆସିଲି ଅପା ଘରେ ବସଚି। ଆଉ ସିଏ ଆସିଲେ ଯାଇଁ ଟିକେ ଡାକିବେ ଯାଇଁ ଖାଇବାକୁ ଦେବି।
ହଁ ହଁ ତମର କଣ କେତେ ପରିବାର?
ଆମର ଦି ଭାଇ ଦି ମାନେ ନଣନ୍ଦ ଦି ଜଣ। ଆଉ ମୋ ସ୍ଵାମୀ ଆଉ ମୋ ଦିଅର ଦି ଭାଇ। ଆଉ ଛ ଛୁଆ ତାଙ୍କର ମୋର ଦି ଝିଅ ମୋ ଦିଅର ର ଗୋଟେ ଝିଅ।
ହୁଁ ହୁଁ।
ଆଉ ମୋ ଶାଶୁ ଶଶୁର।
ହୁଁ ହୁଁ।
ଏଁ ମାନେ ଆମେ ସାତ ଆଠ ଜଣ ପରିବାର।
ହଁ ହଁ। ଆଉ ତମ ଗାଁରେ ସବୁ ଭଲ କଣ କ ଅଛି?
ଆମ ଗାଁରେ ଆମ ଗାଁରେ ବହୁତ ସୁନ୍ଦର ମନ୍ଦିର ବି ଅଛି। ଆଉ ମାନେ ସବୁ ଲୋକ ଫସଲ କରିଛନ୍ତି କି ମାନେ
ପନିପରିବା?
ହଁ ପନିପରିବା ବହୁତ ଭଲ ଲାଗିବ ଗଲେ ଦେଖି ଥିଲେ ସବୁ ମଜା କରିଛନ୍ତି। ଆଉ କାକୁଡି ଜହ୍ନି ସବୁ ମାନେ ତଳକୁ ମଜା କରିଥିବେ ନା ଓହ ଥିବ। ଦେଖିବାକୁ ବହୁତ ଭଲ ଲାଗିବ ଏବେ ବି ହେଇ ସବୁ ଫଳିଲାଣି ତୋଳା ତୋଳି କରୁଛନ୍ତି। ଗଡିଆ ପାଖରେ ସବୁ ହଁ ଗାଁ ଟାଁ ଗ ଚାଷୀ ତଥାପି ଲୋକ ଲୋକ ଚାକିରି କରିଛନ୍ତି ତା ଦେହରେ ପ୍ଲାଣ୍ଟ ଯାଉଛନ୍ତି ତା ଦେହରେ ଦୋକାନ ବି କୂଅ କହିଛନ୍ତି। ଉଁ ଲୋକ ବି ବଡ ବଡ ବି ହଁ ବେଶୀ ତାଷ କ କହିଲେ ହଁ ଆଉ ବେଶୀ ଲୋକ ବି ବିଜନେସ କରୁଛନ୍ତି।
ହୁଁ ହୁଁ ହୁଁ ଆଉ ତମ ଗାଁରେ ତମ ଗାଁରେ କଣ ଭଲ ପର୍ବ?
ଆମ ଗାଁ ରେ ପର୍ବ ହେଲା ଏଇ ତ ଧର ଯଉ ଏଠି ମେଲଣ ଫେଲଣ ହୁଏ ଆଉ ତାଙ୍କ ଠାକୁର ପଦାକୁ ବାହାରକୁ ବାହାରନ୍ତି। ଆଉ ଏଇ ସ୍ନାନ ପୁନମିରେ ଏଁ ଠାକୁରଙ୍କୁ ପଦାକୁ ବାହାର କରନ୍ତି। ଠାକୁର ଗାଁ ବୁଲନ୍ତି ଯେଉଁ ମେଲଣରେ ଗାଁ ବୁଲନ୍ତି ଠାକୁର।
ହୁଁ ହୁଁ ହୁଁ।
ଆଉ, ତଥାପି ଗାଁ ରେ ବଜାର ଅପେକ୍ଷା ଗାଁ ଟା ବହୁତ ଭଲ ଲାଗେ।
ହୁଁ ହୁଁ।
ଗାଁରେ ମା ବଜାର ରେ କଣ? ହଁ ଆମ ଘର ହଉଛି ସେ ବାରବାଟୀ ବଜାର ଚଚିକିଆ ହୋ ହୋଟେଲ ପାଖରେ। ମାନ ସେଠି କଣ ନିଜ ଘରେ ମାନେ ନିଜେ ପଶିକି ରହିବୁ ସବୁବେଳେ ବାହାର ବାହାରକୁ ବାହାର ବୁନୁ ଆଜି କୌଣସି ଜିନିଷ ଗୋଟେ ନାଇଁ ବ୍ୟାଲ ହେଲେ ତି ଆସିକି ଲୋକଙ୍କଠାରୁ ଚଳିଯିବୁ
ହଁ ହଁ।
କିନ୍ତୁ ସେଠି ସେ ସବୁ ନାହିଁ ମାନେ ଘରେ ନଥିଲେ ଉପାସୋଇବୁ, ନହେଲେ ଯଦି ଆଣିକି ଷ୍ଟଗ କରିକି ସବୁ ଜିନିଷ ରଖିଥିବୁ।
ହୁଁ।
ହେଲା ବଜାର ଜାଗାରେ ଏଇଭଳିଆ। ଆଜି ପାଣି ବି ଯଦି ତେଲ ଫୁଲ ହବକି ମଟର ଖରାପ ହେଇଗଲା ଦରକାର ପଇଲେ ବି ସେମିତି ଦିନ ମାନ ବସିଥିବୁ। ହଁ। ଯେତେ ଆହୁରି ବୟସ କୋଉଠୁ ଆଣିକି ଦେବେ ନହେଲେ ଯାଇ ସେମିତି ଅନେଇକି ତାଙ୍କୁ ବସିଥିବୁ ପାଣି ଯେତେବେଳେ ଦେବେ। ଆଣିକିି ରୋଷେଇ କରୁବୁ ନ
ସବୁ ନାଇଁ।
ଗାଁ ସବୁଠାରୁ ଭଲ ସବୁଠାରୁ। ଗାଁ ରେ ସବୁ ମାନେ କେମିତି ମାନେ ତୋର ଧର ଟିୱଲେ ଖରାପ ସେଠି ତାଙ୍କ ଟିୱଲେ ରୁ ନେଇ ଆସିଲୁ କି ତୋର ଏଇ ଜିନିଷ ତ ନାଇଁ ତାଙ୍କ ଘରୁ ନେଇ ଆସିଲୁ ବଜାରରୁ ଆଣିଲେ ତାଙ୍କୁ ଦବୁ। ମାନେ ଗାଁ ରେ ଏଇଭଳିଆ ସମେତି ମିଶିମାଶି ମିିଶିକି ମାନେ ଚଳନ୍ତି ଅ ଆଉ ବଜାରରେ କଣ କେହି ଗାଁ ଘରକୁ ଯିବେନି।
ଯିବେନି।
ଏମିତି ଗୋଟେ କାମ ନିମନ୍ତ ହବ ଯଦି ତା ବଜାରରେ ବି ଆଉ ଗୋଟେ ଗୋଟେ ଭଲ କଥା ଅଛି ଯେ କାମ ନିମନ୍ତ ହେଲା ମାନେ ଆମ ଗାଁ ରେ ଜଣ ଜଣଙ୍କୁ ଡାକନ୍ତି ନା?
ହୁଁ ହୁଁ।
ସେଠି ମାନେ ଯାହାର କାମ ନିମନ୍ତ ହବ ସ ପରିବାର ଯିବେ ତାଙ୍କ ପରିବାର ତମ ଘରକୁ କାମ ନିମନ୍ତ ରେ ଆସିବେ ତମ ପରିବାର ଯୋଉ ତାଙ୍କ ଘରକୁ ଯିବେ।
ହୁଁ ହୁଁ।
ହୁଁ ଖା ନଖାଅ ଯାଇକି ବୁଲିକି ପଳେଇ ଆସ।
ହଁ ହଁ।
ଏଇଭଳିଆ ବଜାର ଜାଗା ଟା ମତେ ଏଇଟା ଭଲ ଲାଗେ ମାନେ ହେଠି କହିବେନି କି ମାନେ ଇଏ ଯିବନି ଦିଇ ଭାଇ ଯିବେ କି ପୁଅ ଯିବ ଏମିତି କହିବେନି। କହିବେ ସପରିବାର ତମେ ଯିବ ସେନିମନ୍ତ କରିଦେଇ ଗଲେ ଆଉ ତମେ ଫେରେ ଯିବ ମାନେ ତାଙ୍କ ସହ ପରିବାରଙ୍କୁ ଡାକିବ।
ଆଜ୍ଞା ହଁ।
ଏମିତି ଏଇ ଯେ ମାନେ କଥା ଟା ମତେ ବଜାରର ଭଲ ଲାଗେ କିନ୍ତୁ, ଆଉ ସବୁ ମତେ ଗାଁ ରେ ବି ଭଲ ଲାଗେ।
ଆଉ ତମର ସେଠି ତମର ସେଠି ରଜ କେମିତି ପାଳନ କରନ୍ତି?
ରଜରେ ଫାଷ୍ଟ ରଜ ଦିନ ମାନେ ବୋଉ ମାନଙ୍କର ରଜ ନୁହଁ ଝିଅ ମାନଙ୍କର। ତାଙ୍କର ମୋ ଝିଅ ବେଳ କଥା କହୁଛି। ରଜ ଥିବ ମାନେ ଚାରି ଆଠ ଦିନି ଡ୍ରେସ ଯାଇକି ଆଣିବୁ ଟେସନାରୀ ମାନେ ସଜ ହବା ପାଇଁ ସବୁ ଜିନିଷ ଆଣିବୁ ଫାଷ୍ଟ ରଜ ଦିନ ଭୋରୁ ମାନେ ମା ପିଠା କରିଥିବ।
ହୁଁଉଁ।
ଆଉ ଭୋରୁ ଗାଧୋଇପାଧେଇକି ସଜବାଜ ହେଇଗଲୁ ତାପରେ ମାଆ ପିଠା କରିଥିବ। ଖାଇଲୁ ଦୋଳି ଲଗେଇ ଦେଇଥିବେ ଭାଇ ହଉ ବାପା ହଉ। ଦୋଳି ଲଗେଇ ଦେଇଥିବେ ଖେଳିବୁ ଆଉ ଯଦ୍ଵାରା ବହୁ ସୁନ୍ଦର ପାଗ ମାନେ ଯିଏ ଯେତେ ପ୍ରକାର ବି ପିଠା କରିପାରିବ। କିଏ ସିଝାପିଠା କଲା କିଏ ପୋଡପିଠା କଲା। ଇଟିଲିପିଠା, କାକରାପିଠା ଏମତି ଅନେକ ପିଠା।
ଉଁହୁଁ ହୁଁ ହୁଁ। ଓଡିଆ ଘରେ ତ ପିଠା ବଡ ସବୁ ପର୍ବରେ ପିଠା।
ହଁ ଆଉ ଯେତି ଫାଷ୍ଟ ରଜର ବି ବାର ପଇଲା ଲୋକ ବି ଆଇଁଷ କିଏ ଅଣ୍ଡା କଲା କିଏ ମାଛ କଲା କିଏ ମାଂସ କଲା। ନାହିଁ ସେମିତି ଲୋକ ବିଭିନ୍ନ ପ୍ରକାର ବି କରନ୍ତି।
ରଜ ରଜ ନାଇଁ ରଜରେ ବସିକି ହିଁ ଖିଆହବ।
ଆଉ ବସିକି ଖାଇବେ ସେଦିନ ବିଲ ବାରିକି ଯିବେ ନେଇ। ଏଯଉ। ମାନେ କଟା କଟିକି ତୋଳା ତୋଳିକି ବିଲ ବାଡ଼ିରେ ଜୋତା ମାଡ଼ି ପଶିବା ସେ ସବୁ ଫାଷ୍ଟ ରଜରେ କରନ୍ତି ନେଇ ମାନେ ସ୍ତ୍ରୀ ଲୋକ କଣ ଅଣ୍ଡିରୀ ପୁଅ କଣ, ସବୁଘରେ ଘରେ ହଁ ଚୁଲି ଲାଗେନି। କିନ୍ତୁ ରୋଷେଇ କରନ୍ତି ଗ୍ୟାସ ରେ କାରଜାର ଏଇ ହିଟର ଥିବ କାର ଗ୍ୟାସ କାର ଇଂଡଏକ୍ସନ ଚୁ୍ଲା କାର ଯଉ ଷ୍ଟୋଭ୍ ଏମିତି ଲୋକ ରୋଷେଇ କରନ୍ତି।
କରନ୍ତି ହଁ ଆଉ କଣ ମୁଁ ଶୁଣିଥିଲି ରଜରେ ଦାନ୍ତ କାଠି ବି ଭଙ୍ଗା ଯାଏନି।
ନା ରଜ ଆଗରୁ ମାନେ ରଜ ଦିନେ ଥିବ ଦାନ୍ତକାଠି ଭାଙ୍ଗିକି ରଖନ୍ତି। ରଖିଦିଅନ୍ତି ଏବେ ଏବେ ଦାନ୍ତ କାଠି ଘସୁନାହାନ୍ତି ପ୍ରାୟ ଲୋକଙ୍କ ବ୍ରସ୍ ପେଷ୍ଟ ଏଇ ବ୍ରସ କିଣ ଆଣିଲେ ପେଷ୍ଟ ମାରିଦେଲେ ଘଷିଦେଲେ। ଆଉ ଦାତା କାଠି ଭାଙ୍ଗନ୍ତି ପ୍ରାୟ ଲୋକ ଏମିତି କରନ୍ତି। ଆଉ ପ୍ରାୟ ଲୋକ ରଜ ମାନେ ପାଳିବା ନାଇ କି ସେ ଦାନ୍ତ କାଠି ରଖନ୍ତି ଭାଙ୍ଗିକି। ମାନେ ଆଗରୁ ଡ୍ରସ ଖସିଥିବେ ରଜ ଦିନ ସେ ଦାନ୍ତ କାଠି ଘସିବେ।
ଦାନ୍ତ କାଠି ବସନ୍ତି ଗୋଟେ ପରମ୍ପରା ଆଉ ଆଉ ସେ ଆଉ ରଜ ତିନି ଦିନ ପରେ ତାପରେ ଚତୁର୍ଥ ଦିନ ହୁଏ
ନା ମଝି ରଜ ଦିନ ସଂକ୍ରାନ୍ତି ପଡେ। ସଂକ୍ରାନ୍ତିରେ ଧର ଯି ସଂକ୍ରାନ୍ତି ପ୍ରାୟ ଲୋକ ତ ସଂକ୍ରାନ୍ତି କରନ୍ତି। ଅରୁଆ ଡାଲମା ଖଟା ଭଜା ଲୋକ ବି ପାସ୍ କରନ୍ତି ଆଉ ଲୋକ ଖାଆନ୍ତି ସେଦିନ ର ଏତିକି କି କାକରା ପିଠା ଆଁ ତଥାପି ହଁ ମାନେ ଫାଷ୍ଟ ରଜ ଦିନ ତା ପରଦିନ ତ ପିଠା ପଢନ୍ତି କି ସିଝାନ୍ତି। ସେ ଫାଷ୍ଟ ରଜ ଦିନ ସରିଯାଇଥାଏ ତାପରେ ମଝି ରଜ ଦିନ ଯୋଉ କାକରା ପିଠା ହୋଉ ନହେଲେ ଯେକୌଣସି ପିଠା କରିକି ରଖନ୍ତି। ଲାଷ୍ଟ ରଜ ଦିନ। ସେଇଟା ଲାଷ୍ଟ ରଜ ଦିନ ଖାଆନ୍ତି ହଁ।
ରଜ।
ହଁ ସେ ଶେଷ ରଜ ଦିନ ଖାଆନ୍ତି।
ହୁଁ।
ଆଉ ଯଦି ଯିଏ ରୋଷେଇ କରନ୍ତି ଶେଷ ରଜରେ ପ୍ରାୟ ରୋଷେଇ ହୁଏନି। ସେଇ ଯୋଉ ମଝି ରଜ ଯୋଉ ରାତିରେ କରନ୍ତି ସେଇଟା ରଖିଦିଅନ୍ତି ସେ ଶେଷ ରଜ ଦିନ ଖାଆନ୍ତି ଆଉ ଶେଷ ରଜ ଜ ଦିନ ଆଉ ପିଠା ପଣା ହୁଏନି ଯାହା ଥାଏ ସବୁ ଖାଇକି ଦିଅନ୍ତି। ତାପରେ ରାତି କାଟିକି ରୋଷେଇବାସ କରିକି ଯଦି ବାର ପଇଲା ଆଇଁଷ ଫଇଁଷ କରି ଖାଆନ୍ତି। ତାପରେ ସେଦିନ କଣ ଗଲା ବସୁମତି ଗାଧୁଆ।
ବସୁମତୀ ସ୍ନାନ କି କୋଉ ପ୍ରକାର କରାଯାଏ?
ବସୁମନ୍ତୀ ସ୍ଥାନ ଯଉ ସକାଳୁ ଉଠିବେ। ଗାଧେଇ ପଡିବେ ମାନେ ସକାଳୁ ଉଠିକି ବାସି କାମ ସବୁ ଘର ଦ୍ୱାର। ଖରିକି ବା ଧୁଆ ଧୁଇ ସବୁ ସାରି ଦେଇଥିବୁ ସବୁ କାମ। ସୋଇଲା ପରେ ଉଁ ଗାଧେଇକି ଆସିକି ଶିଳି ପତା ଆଉ ଲଙ୍ଗନ ଲୁହା।
ହୁଁ।
ଆଉ
ପୀଡ଼ା।
ନା ନ ବିଦ୍ୟା କଣ୍ଟା ଥାଏ ସେ ବିଦା କଣ୍ଟା ଶିଳା ପତା ପିଢା। ତାକୁ ପୂଜା କରନ୍ତି।
ହଳଦୀ ପାଣି ରେ ପୂଜା କରନ୍ତି।
ହଁ ହଳଦୀ ପାଣିରେ ଫୁଲ ଫୁଲ ଦେଇ ଅରୁଆ ଚାଉଳ ସୋରିଷ ନା ସୋରିଷ ଅରୁଆ ଚାଉଳ। ଆଉ ହଳଦୀ ହଳଦୀ। ସେତେରେ ପୂଜା କରିଦିଅନ୍ତି।
ଆଗେ ତଳ ଟାକୁ ଲିପି ଦିଅନ୍ତି। ଲିପିକି ସେଠି ପିଢା ଲୁହା
ହଁ।
ଆଉ ଶିଳିପୁଆ। ଥୋଇକି ତାକୁ ଚନ୍ଦନ ହଳଦୀ ପାଣି ଫୁଲ ଏସବୁ ଦେଇ ଧୂପ ଦୀପ ଦେଇ ପୂଜା କର।
ହୁଁ ପୂଜା କରନ୍ତି।
ସେ ବସୁମତୀ ସ୍ନାନ ସରିଲା ପଳେ ପରେ ଆମର ବିଲକୁ ହଳ ଯାଏ।
ହଳ ଯାଏ।
ନହେଲେ ବସୁମତୀ ସ୍ନାନ ନ ସରିଲା ଯାଏ ବିଲକୁ
ଉଁ ହୁଁ ଆମେ ଯୋଉ ରହୁଥିଲୁ ମାନେ ଯୋଉ ବଜାରରେ।
ହଁ।
ଉଁ ସେ ସବୁ ସେଟି ଜୋଉ ପନ୍ଦର କୋଡ଼ିଏ ଘର କି କୋଡ଼ିଏ ପଚିଶ ଘର
ହୁଁ।
ସେ ସେ ବସୁମତୀ ଗାଧୁଆ କରନ୍ତିନି।
ଏଇଟା ତ ଓଡିଆ ପରମ୍ପରାରେ ଓଡିଆ ଘରେ ସମସ୍ତଙ୍କ ଘରେ ଅଛି
ସିଏ ବାହାରେ ସବୁ କା ଧର ମୋ
ହେଇଗଲା ଟାଇମ ହେଇଗଲା ହଉ ନମସ୍କାର।
ନମସ୍କାରେ।